ଆଜ୍ଞା ଦିଦି ଶୁା ସୁବା ହୋଉଚି ଠିକ୍
ନମସ୍କାର।
ନମସ୍କାର ଦିଦି ରାଧେ ରାଧେ।
ରାଧେ ରାଧେ।
ଆଜ୍ଞା।
ଆଉ କୋଉଠି ଅଛନ୍ତି।
ଅଁ ଅଛେ ତ ବାଲେଶ୍ଵରରେ ଅଛେ।
ଆଚ୍ଛା କାର୍ଯ୍ୟ କଁ କରୁଚନ୍ତି।
କାର୍ଯ୍ୟ ତ ପାଠ ପଢୁଥିଲେ ପାଠ ପରେ ଏ ଭାବୁଛେ ୟା ପରେ ଆଉ ଷ୍ଟଡି କରିବା। ନା କାମରେ କୌଣସି କାମରେ ଏଙ୍ଗେଜ୍ ହବା ସେଇଡ଼ା ଦେଖୁଚେ ।
ଘରେ କିଏ କିଏ ଅଛନ୍ତି।
ଘରର ସମସ୍ତେ ଅଛନ୍ ମା ବାପା ମୋ ସାନ ଭୋଉଣୀ ଜଣେ ଅଛନ୍ତି।
ଆଚ୍ଛା ଆଚ୍ଛା ଆପଣଙ୍କର ପିଲା ବେଳର କିଛି ଗୋଟେ ସ୍ମରଣୀୟ ଦିନ କୁହନ୍ତୁ ଟିକେ ଶୁଣିବା ଭାଇ।
ପିଲା ବେଳେ ପିଲା ବେଳେ ତ ଆମର ସ୍ମରଣୀୟ ଆଉ କଣ କହିମି। ଆମର ତ ପିଲା ବେଳ ବଡ କଷ୍ଟର ଦିନ ଯାଇଚି ଯେହେତୁ
କାହିଁକି।
ବାପାଙ୍କର ହଁ ବାପାଙ୍କର ଯେହେତୁ ଆମ ଯିଏ ଆମର ଜଏଣ୍ଟେ ଫ୍ୟାମିଲ ପ୍ରଥମେ ଥିଲା ଆମର ଜଏଣ୍ଟେ ଫ୍ୟାମିଲି। ଜଅ ଜଏଣ୍ଟେ ଫ୍ୟାମିଲି ର ବାପା ଆଉ ତାଙ୍କର ଆମର ହୋଉଚି ମୋ ବାପାଙ୍କର ହୋଉଚି ପାଞ୍ଚ ଭାଇ।
ଆଜ୍ଞା।
ପାଞ୍ଚ ଭାଇ ରୁ ଯେ ପ୍ରଥମେ ଯେ ବଡ ଭାଇ ମୋ ବାପା ତାଙ୍କ ସାଙ୍ଗର ରହୁଥିଲେ।
ଆଜ୍ଞା
ରହୁଥିଲେ ସେତେବେଳେ ସେ ଯେ ରହୁଥିଲେ ସେତେବେଳେ ମାନେ ଗୋଟେ ଘରେ ସମସ୍ତେ ତାଙ୍କର ବି ଜଣେ ପୁଅ ଅଛନ୍ତି ଜଣେ ଝିଅ ଅଛନ୍ତି। ଆମର ବି ସେତେବେଳେ ମୁଁ ଥିନି ମୋ ଭଉଣୀ ସେତେବେଳେ ହେଇଥିଲେଣିି ଜନ୍ମ ହେଇଥିଲେ।
ଆଜ୍ଞା ଛୋଟ।
ଛୋଟ ହେଥିଲା ହେଇ ନଥିଲେ ମୁଁ ହେତଲୋ ଛୋଟ ଥିନି। ତ ସେତେବେଳେ ବାପା ଯେ ଉଁ ଯେତେବେଳେ ମାନେ ମୋ ବାପାଙ୍କର ଯେ ଜେ ଜେ ବାପା ଯେତେବେଳେ ଗଲେ ସିଏ ସେତେବେଳେ ଗୋଟେ କାମ କରିଥିଲେନି ଯାହା ଦ୍ଵାରା ଘର ପରିବର୍ତ୍ତନ ହେଇଗଲା ଆମ
ଆଜ୍ଞା
ଏଟା କଣ କହିପାରିବେ କଣ କରିଥିଲେ?
ପରିବର୍ତ୍ତନ ହେଇଗଲା କଣ କହିବେ ସେ ସେତେବେଳେ ସମୟ ସେୟା ଥିଲା ନା।
ସମସ୍ୟା ହେଥିଲାଣି ଆ ଜଣେ ରୋଜଗାରୀ କଥା ମୁଁ କହୁନି ମୁଁ କହୁଛି ଯେତେବେଳେ ସେ ଥିଲେ ଗୋଟେ କାମ ସେ କରିଥିଲେନି ଯାହା ଦ୍ଵାରା ଆମର ମାନେ ଯେଟା ଭାଗ୍ୟ ଟା ପରିବର୍ତ୍ତନ ହେଇଗଲା ମାନେ ଗୋଟେ ଅଲଗା ଆଡକୁ ପଳିଗଲା ସେଇଟା ମୁଁ କହୁଛି।
କାମ ଟା କରିନଥିଲୁ ମାନେ ରୋଜଗାର ଟା ତାଙ୍କୁ ବାଣ୍ଟି ଦଉଥିଲେ ଆପଣ ମାନଙ୍କ ପାଇଁ ଚିନ୍ତା କରୁନଥିଲେ ଆଉ।
ବାସ୍ ସେଟା ସେଟା ତ ମୋ ବାପା କରୁଥିଲେ ତାପରେ ଆହୁରି ଗୋଟେ ଗୋଟେ ଜାଗା ଯେଟା ଆମର ରହିବା ଜାଗାଟା ବାସସ୍ଥଳୀ ସେଟା ଭାଗ ହେଇଥିଲା।
ହଁ ସେ ଏଇଟା ତ ମ ସମସ୍ୟା
ଭାଗ ହେଇଦଲାନି ସେଇଟା ହେଲା ସେ ଗଲେ ତାପରେ ଯେ ଭାଗ ଏକ ହେଲା ସେତେବେଳେ କି ସମ ମୋ ବାପା ବି ବାପା ଭାବୁଥିଲେ କଣ ଯେ ମୋର ବଡ ଭାଇ ଅଛି ସେ ସବୁ ତର ବୁଝିବେ।
ହଁ ସେ ତ ଭାବନ୍ତି ଆଉ ସମସ୍ତ
ବାପା ମ୍ୟାରେଜ ହେଲେ।
ଆଜ୍ଞା
ମ୍ୟାରେଜ ପରେ ଆଉ ସେ ଯେ ଭାଇର ଯେ ଭାଇତ୍ଵ ପଣିଆ ଥିଲା ସେଇଟା ଆସ୍ତେ ଆସ୍ତେ କମିବାକୁ ଲାଗିଲା।
ଆଜ୍ଞା ଭାତୃତ୍ୱ କୁହନ୍ତି ନା ଯେତେ ଭାଇ ସେତେ ଘର।
ସେଇଟା ହେଲା ସେତେବେଳେ ସେତେବେଳେ ଆଉ କଣ କରିବେ ସେତେବେଳେ ଆମର ଯେ ଜାଗା ଭାଗ ହେଇଥିଲାନି। ଜାଗା ଆମର ଆମ ଭାଇ ଭିତରୁ ସବୁଠାରୁ ଖରାପ ଜାଗା ରହିଇଟା ଆମର ରହିଛି ମାନେ ଖରାପ ଜାଗ ମାନେ କଣ ପୋଖରୀ ଆମର ଘର ପଛରେ ଗୋଟେ ପୋଖରୀ ଅଛି।
ଆଜ୍ଞା।
ପୋଖରୀରେ ତଳିଆ ଅଂଶ ମାନେ ଯଇଠି ବର୍ଷା ପାଣି ଚାଲିଆସେ ଆମ ଘର ପାଖକୁ ବର୍ଷା ନ ପାଣି ଉଠି ଆସିବ।
ଆଜ୍ଞା
ବୁ-ବୁଝିପାରିଲେ ନା ପୁରା ତୋଳିଆ ଅଂଶ ଟା ଆମରି ଏଇଟା ହେଲା ଆପଣ ଯଦି କହୁଛନ୍ତି ଛ ଛୋଟବେଳ ଛୋଟବେଳ ଶୁଆଳ ଆମର ଯେତେ ସବୁ ଦୁଃଖ ଦେଖିଛେ ଯେ ଯେତେ ଆମ ବାପା ମମଙ୍କୁ କନଭେଣ୍ଟ ସ୍କୁଲରେ ପଢି ପାରିଲେନି ପଢି ମୁଁ ବି ଯେତେବେଳେ ମୋ ସାଙ୍ଗଗକା ପଢୁଥିଲେ କନଭେଟ ସ୍କୁଲରେ ମୁଁ ବି ଯାଇଥିନି। ପଢିବା ପାଇଁ ମୋର ଏତେ ମୁଁ ଯାଇ ମନ ଅଛି ମୁଁ ଯାଇଥିନି ପଢିବା ପାଇଁ ପଢିବା ପାଇଁ ଯେତେବେଳେ ଗନି ବାପା ଯେତେବେଳେ କହିଲେ ପଇସା ଦେ ଦେଇ ହବନି ପଇସା ଦେଇ ହବନି, ଯେହେତୁ ସେତେବେଳେ ବାପା ଆମ ବାପା ଆକଚୁଆଲି ତାଙ୍କର କାମ ହଉଚି ମେସିନ ର ମେସିନ ମାନେ ସେ ତ ସବୁ ଲୁଗା କା ତିଆରି ହଉଛି ଏ ସବୁ
ହଁ ହଁ ବଢିଆ କାର୍ଯ୍ୟ ବାପାଙ୍କର ଥିଲା।
ବାପାଙ୍କର ବଢିଆ କାଗଜ ଥିଲା, ସିଏ କଣ କଲେ ଯେତେବେଳେ ତାଙ୍କ ଯେତେ ସବୁ ସେତେବେଳେ ସେ ମାନେ ମୋ ବାପା ଯେତେବେଳେ ତାଙ୍କ ଟାଇମରେ ସେ ଯାଇଥିଲେ କାମ କରିବା ପାଇଁ ଯାଇଥିଲେ ସେ ଯାଇଥିଲେ ଭୁବନେଶ୍ୱର ଯାଇଥିଲେ କାମ କ
ଆଜ୍ଞା।
ସେଠି ଯେତେବେଳେ ଯେତେ ସବୁ ସେତେବେଳକା ଟାଇମ ରେ ସେ ଅର୍ଥ ଓରୁ ମାନେ ଇନକମ କରିଥିଲେ ବା ରୋଜଗାର କରିଥିଲେ ସେଗା ସବୁ ଖର୍ଚ୍ଚ କେଇଟି କରିଦେଲେ? ସେଠି
ଆଜ୍ଞା।
ସେଠି ଯେତେବେଳେ ବଡ ଭାଇ ପାଖରେ ଥିଲେ ସେଠି ସବୁ ତାଙ୍କ ପଛରେ ଖର୍ଚ୍ଚ ହେଇଗଲା ଯେତେବେଳେ
ଆଉ ବୋହୁତ ଦୁଃଖରେ କଷ୍ଟ ଆପଣ ବଢିଛନ୍ତି।
ବହୁତ ଦୁଃଖ, ସେତେବେଳେ ଯେତେବେଳେ ସେ ଖର୍ଚ୍ଚ କରିଦେଲେ ସେ
ଆ ହଉ ଭଗବାନ ତ ଏବେ ଆପଣଙ୍କୁ ସହା ହେଲେଣିି ନା ଆମ କଥା ଶୁଣନ୍ତୁ ଟି
ହଁ କଣ?
ଆମ ଘରେ ଯଉ ବାପା ଅଛନ୍ତି, ମୋ ନିଜ ବାପା।
ଆଜ୍ଞା।
ସେ ବି ବ୍ୟବସାୟ କରନ୍ତି କଲିକତାରେ।
ଆଜ୍ଞା।
ବୁଝିପାରିଲେ ସିଏ ପାଞ୍ଚ ଭାଇ।
ଆଜ୍ଞା।
ପାଞ୍ଚ ଭାଇର ମୋ ବାପା ହଉଛନ୍ତି ମଝିଆ ଭାଇ।
ଆଚ୍ଛା।
ଆମର ବି ଛୋଟବେଳ ବହୁତ ଦୁଃଖରେ କଷ୍ଟରେ ଦିନ କଟିଚି, ବାପାଙ୍କ ପ୍ରବଳ ପଇସା ଥିଲା। ଆଟାଜ୍ ଆଟାଜ୍ ପଇସା ଆସେ। ବାପାଙ୍କର, ବାପା ଙ୍କ ନେବେ ଏ ଭାଇ ମାନଙ୍କୁ ଦେଇଦବା। ଆମେ ତିନି ଭଉଣୀ ଗୋଟିଏ ଭାଇ ସାଙ୍ଗ କଥା ସେ ଚିନ୍ତା କରନ୍ତିନି। ସେ ସବୁ ଗାଡି କଲେ ଭାଇଙ୍କ ନାଁରେ କରିଦେଲେ। ଯାହା କଲେ ଭାଇ ନାଁରେ କରିଲେ, ଲାଷ୍ଟକୁ ଭାଇମାନେ ଆଉ ଦେଖିଲେନି, ସେମ କାହାଣୀ।
ଆମର ପଇସା ଥାଇଁ କିି ନଥିଲା ଭଳିଆ।
ନଥିଲା ଭଳିଆ ସେଟା ଲୋକ ଜାଣି ପାରୁନାହାନ୍ତି ମାନେ ଭାଇ ଉପରେ ଜଣେ ଏତେ ବିଶ୍ଵାସ କରୁଚି
କହିବା କଥା ନୁହେଁ ଭାଇ, ଆଜିକା ସମୟରେ ସେମାନେ କୋଉ ପରିସ୍ଥିତିରେ ଅଛନ୍ତି ଆମେମାନେ କୋଉ ପରିସ୍ଥିତି, ତାଙ୍କଠୁ ଆମେ ଶହେ ଗୁଣା ରେ ଭଲ ଅଛୁ ଭାଇ।
କେମିତି ଶହେ ଗୁଣାରେ ଭଲ ଅଛି?
ବେଇମାନ ଟା ସେ ସେମାନେ ବେଇମାନ କଲେ ନା ବେଇମାନ କରିଲା ପରେ ସେମାନେ କଣ ରୋଜଗାର ଆଉ କଲେନି, ସେତିକିରେ ସୀମିତ ଭାଇ ଦେଇଚି ସେତିକିରେ ରହିଲେ ରୋଜଗାର ତାଙ୍କ ରୋଜଗାରଟା କମିବ ନା ବଢିିବ ମତେ କହିଲେ?
କମିବ ତ ନିହାତି କଥାପି ସେମାନେ ଯେତେ ସେ ଟାଇମ ର ପାଇଚନ ସେଇ ପାଇକି ସେଥିରୁ ତ ସେମାନେ ଅର୍ଥ ଉତ୍ପାଦନ କରିପାରୁଛନ୍ତି, ସେମିଙ୍କାର ଆଉ ସେମାନେ ଦେଖୁଛନ୍ତି ଆଉ କରିଆ ଦରକାର ନାହିଁ।
ସେମାନେ ଆଉ ସେମିତି କରିପାରିନାହାନ୍ତି ଭାଇ। ତାଙ୍କର ଏମିତି ଏମିତି ଦିନ ଆସିଲା, ଆପଣ ନ କହିଲେ ପା ବୁଝିପାରିବେନି।
ଏଇ କାହାଣୀ ଛୋଟ ବେଳୁ ସେଇ ସବୁ ଆମର ଦେଖି ଦେଖି ବଡ ହେଇଛେ ଆଉ ଛୋଟ ବେଳୁ ଆମର କଣ ସ୍ମରଣ ରହିବ ଯେ? ଆମେ ଭଲ ଯେ ସ୍ମରଣ ଗୋଟେ ରଖିବା ସେ ଭଲ ସ୍ମରଣ ରଖେ ଆମର ତ ଛ
ଏଇଟା ବି ଗୋଟେ ସ୍ମରଣ ନୁହେଁ କି? ଦି ଆମେ ଜାଣିଲେ ଆମେ ସେଇ ସା ଆମ ଭାଇ ଭଉଣୀ ଭିତରେ କଣ ଆମେ ସେଇଟା ଶିଖିବା। ଆମ ଭାଇ ଭଉଣୀଙ୍କୁ କହିବା। ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା କେଇ କାହା ଉପରେ ନିର୍ଭର ହୁଅନି। ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କର ସମସ୍ତେ ନିଜେ ନିଜେ ବଢିବା ପାଇଁ ଚେଷ୍ଟା କର।
ଠିକ୍ କଥା କହୁଛନ୍ତି ନିଜେ ନିଜେ ଆଉ ଅଲଗା କୌଣସି ଲୋକ ଉପରେ ଡିପେଣ୍ଡ ରହିବା କଥା ନାହିଁ ଯେ ଇଏ ଆସିନେ ମୁଁ ଏଇଆ କରିମି।
ହଁ ମୁଁ ତ ଫାଷ୍ଟରୁ କହୁଚି ନା। ନିଜେ ସବୁବେଳେ ନିଜ ଉପରେ ସକ୍ଷମ ରଖ ନିଜେ ଯେମିତି ଆଗେଇବା।
ସବୁ ଭାଇ ଭଉଣୀ ସମସ୍ତଙ୍କୁ ସାହାଯ୍ୟ କରି ଯେତିକି ପାରୁ ପାରିବା ସାହାଯ୍ୟ କରିବା ଠିଆ ହବା ସବୁ କରିବା। ନିର୍ଭର ହବନି ଭଉଣୀଟା ଦେଲେ ମୁଁ ଚଳିବି କି ଭାଇଟା ଦେଲେ ମୁଁ ଚଳିବି। ସେମିତି ନିର୍ଭର ହେବେନି ଭାଇ ଆସିଲା ଖୁସିରେ ସ କ୍ଷମ ହେଲା ଦେଲା ଭଉଣୀ ଆସିଲା ଖୁସିରେ ସକ୍ଷମ ହେଲା ଦେଲା। ହଁ ନିହାତି ଅସୁବିଧା ଅଛି ଭାଇରେ ମୋର ଟିକେ ଅସୁବିଧା ଅଛି ନିହାତି ଟିକେ କିଛି ସାହାଯ୍ୟ କଲୁ। ସେଟା ଅଲଗା କଥା।
ସେଟା ତ ଅଲଗା କଥା ସେଟା ତ ଅଲଗା କଥା ସେଟା ବାଇଚାନ୍ସ ଯଦି ଜଣକର କଟାତ୍ ଉପେରେ ଗୋଟେ ଦିହ ଖରାପ ହେଲା ସ୍ପଟରୁ ତାଙ୍କ ଗୋଟେ ଅର୍ଜେଣ୍ଟ ପଇସା ଆକାର ଗୋଟେ ଦରକାର ହେଲା। ଏ ଭାଇ ମତେ ଏତିକି ଟଙ୍କା ତୁ ସାହାଯ୍ୟ କର ମୁଁ ତ ନିହାତି ଫେରେଇ ଦେମି। ସେଟା ଗୁଟେ ଅଲଗା ଟପିକ୍ ହେଉଚି ସେଟା ଅଲଗା ଇଏ ହେଉଚି। କିନ୍ତୁ ବର୍ତ୍ତମାନ ଯେଟା ଦେଖୁଚନ୍ ଆପଣ ଜଣେ ଜଣେ ପୁରା ନିର୍ଭର କରିକି ରହୁଚନ୍ ଯେ ମୋ ଭଉଣୀ ଏଠେ ଚାକିରି କରିଚି ସିଏ ବ ତା ସେଲେରୀ ଆସିନେ ସିଏ ମତେ କିଛି ପଇସା ଦବ।
ନାଇଁ ଏଇଟା ଭଲ ନିଏଁ ସେଟା କେମ୍ ଯେହେତୁ ଆପଣ ବଡ ଭାଇ ସାନ ଭଉଣୀଟା ଅଛି ମୁଁ ଚାକରି କରିଚି ଏ ସାନ ଭଉଣୀଟା ପାଇଁ ପାଂଶ୍ ଟଙ୍କାରେ ଗୋଟେ ଜିନିଷଟେ ନେଇଗଲେ ଭଉଣୀଟା ଖୁସି ହବ ପ୍ରତି ମାସ। କି ମା ପାଇଁ ଦୁହେଁ ମୁଁ ଭାଇ ଭଉଣୀ ମା ବାପା ପାଇଁ ପ୍ରତିମାସେ ଏତିିକି ଟଙ୍କା ଖର୍ଚ୍ଚ କରିବି ଆଉ ଏତିକି ଟଙ୍କା ମୋର ଆଉ ଏତିକ ଟଙ୍କା ରଖିବି ଏଇଟା ହଉଚି ଆମ କର୍ତ୍ତବ୍ୟ।
ଏଟା ତ ନିହାତି କର୍ତ୍ତବ୍ୟ ଆଉ ସେଟା ତ ନିହାତି କର୍ତ୍ତବ୍ୟ।
ହଁ ଆଉ ଆଜି ଭଲ ମନ୍ଦ ଦିନ ହେଲା ମାଆଙ୍କି ନେଇଗଲି ଖୋଇଦେଲି ଅସୁବିଧା କଣ ମାରି ପାଇଁ ବା ଭାଇ ଭଉଣୀ ପାଇଁ ଆଉ କଁ।
ଅଁ ସେଇ ମା ପାଇଁ ବାପା ପାଇଁ ଏଉ ଫ୍ୟାମିଲି ପାଇଁ ତ ସବୁ କାମ କରାହଉଚି।
ଆଜ୍ଞା।
ଆଉ ଆପଣଙ୍କର ସ୍ମରଣ କଥା କଇଲେନି କି ଯେ।
ମୋର ବଡ ସ୍ମରଣ ହଉଚି ଶାଶୁଘର କଥା ଶୁଣନ୍ତୁ।
ଆଜ୍ଞା କଁ?
ମୁଁ ଯେତେବେଳେ ବାହା ହେଇକି ଆସେ ମୁଁ କଲିକତାରେ ବଡିଛି। ମୁଁ ଯେତେବେଳେ ହଁ ମୁଁ ମୁଁ ଛୋଟବେଳୁ ମୋର ପାଠ ପଢିବା କଲେଜ୍ ଯିବା ଅଫିସ୍ ଯିବା ସବୁ କିଛି ମୋର କଲିକତା ଜନ୍ମ ବି କଲି କିନ୍ତୁ ଯେତେବେଳେ ବାହାଘରଟା ହେଲା ଓଡିଶାରେ ସେତେବେଳେ ମୁଁ ଆଉ କଁ କରିପାରିବି କିଛି କରିପାରିବି ବାପ ମାଙ୍କ ଉପରେ।
ନା।
ମୁଁ ଏଇଠି କିଛି କରିବାର ନାହିଁ ନା।
ନା ନା।
ଏଇ ଭୁବନେଶ୍ବରରେ ବାହାଘର ଠିକ୍ ହେଲା ହୋଟେଲରେ ଆମର କ ଯୋଉ ସ୍ବସ୍ତି ପ୍ରିମିୟମ୍ ହୋଟେଲ ନାଇଁ ଭୁବନେଶ୍ଵରର
ଆଜ୍ଞା।
ସେଇ ସ୍ଵସ୍ତି ପ୍ରମିୟମ୍ ହୋଟେଲରେ ବାହାଘର ହେଇଥିଲା ମୋର।
ଆଁଚା।
ଆ ସେଇଠି ବାହାଘର ହେଲା କିଛି ଅସୁବିଧା ବାହାଘର ବହୁତ ଭଲରେ ହେଇଛି ସମସ୍ତେ ଭଲ ଭାଇ ବହୁତ ଭଲ। ମୋ ନଣଦ ମାନେ ଦିଟା ବୋଲ ମେନ କଥା ହେ ମ ଯା ମାନେ ସେ ଯେମିତି ଦେଖିଲେ ଇଏ କଲିକତା ରୁ ଇଏ ହାଇଲି କ୍ଵାଲିଫଏଡ ଅଛି। ଡେଭଲପମେଣ୍ଟ ଅଛି ସି ମତେ ଆଉ ସହି ପାରନ୍ତି ନାହିଁ। ସିଏ ଚାହିଁଲେ କେମିତି କଣ ଏଇଠି ଗୋଟେ ବିଶୃଙ୍ଖଳା ସୃଷ୍ଟି କରିକି ମୁଁ ଆଙ୍କ ପରିବାର ଟାକୁ ଖରାପ କରି ମୁଁ ଭଲ ବି ଜାଣିଛି ମତେ ସାର୍ମଗୁରୁ ଏପଟୁ ଶୁଣ ସେପଟୁ କହ ଭାଇ ସମୟ ହେଇଗଲେଣି ପୁଅ ଆସିବ ସ୍କୁଲ ରୁ।
ଆଜ୍ଞା।
ଭାଇ
ଆଜ୍ଞା।
ସମୟ ହେଇଗଲାଣି ଏତିକି ରେ ରହିବ ଆଉ ସ୍କୁଲରୁୁ ମୋ ପୁଅ ଆସିବ। ମୁଁ ଚାଲଲି ଭାଇ ରାଧେ ରାଧେ ରାଧେ ରାଧେ।